ହ୍ୟାଲୋ କଣ କରୁଥିଲୁ।
ଏଇଡେ ବାହହାରଚ ଯିବୁଲି।
ଓହୋ ଆଉ ଖରା କେମିତି ଅଛି। ଖରା ଗରମ
ପୁରା ଜୋର ପୁରା ମାନେ କାଲିମ କମ ଅଛି ଆଉ
ତାଲେ ଅପେକ୍ଷା ଆଜି ଟିକେ କମ ଅଛି
ହଁ
ଓହୋ ଆଉ କରେଣ୍ଟ କେମିତି କଣ ରହୁଛି।
କରେଣ୍ଟ କଥା କହନ ସେ ତାପରେ କିଛି ଭରସା ନାହିଁ।
ହୁଁ ହୁଁ ଆଉ ଏଇ ଯୋଉ ଭୋଲଟେଜ।
ଭୋଲଟେଜ ତ ଏଲଇଡି ବଲ୍ବ ବି ମାନେ ଧୀରେ ଧୀରେ ଜଳୁଛି ଆଉ।
ମାନେ ଏତେ କଣ ଭୋଲଟେଜ କମ ର ହଉଛି।
ସେ ଲୋଡ଼ ଅଧିକ ହେ ଯ ସେେ ଭୋଲଟେଜ ପାଉନ।
ହଁ ଲୋଡ ହେଲେ ସେଇ ହିସାବରେ ତମକୁ ମାନେ। ଯୋଉ ୱାର୍ ଗୁଡାକୁ ଚେଞ୍ଜ କଲେ।
ସଏ ସିନା ତାଙ୍କର ମେସିନାରୀ ଅପଗ୍ରେଡ କରିବା କଥା। କି ଓଲଟା କୁ ନା ଲୋଡ ଅଧିକ ହେଇଯାଉଛି। ଲୋଡ ଅଧିକା ଯ ୟୁଜ କରୁ ସେ ତାର ଲୋଡ ଅଧିକା ହନ୍ତାାନ।
ଯଦି ଏଲଇଡି ବଲବ ଜଳଉନି ତାହେଲେ ସେଇଠି ଏସି ହେବା କଣ ମାନେ।
ନ ଆସ କି ନା ନା ଆମର ତ ତ ଦେଖ ଅନନ୍ ବି ହଉନି
ହୁଁ
କମ୍ପ୍ୟୁଟର ଚଲାଉଥିବ ଆଠ ଦିନ ବନ୍ଦ ହେଇଯାଉଛି।
ଏମତି ହେଲେ ତ ଖରାପ ହେଇଯିବ। ମୁଁ ଜଲଦି ମିସିିନିନା।
ସେଇଟା ବା ଏବେ ପର ଦିନ ସେମିତି ହେଇଗଲା ବାରମ୍ବାର ତିନି ଚାରିଥର ଯେମୋର ମେମୋରି ଏରର ଦେଖେଇଲା।
ଓହୋ ଏଟା କମ୍ପ୍ଲେନ ଦେଲେ ଇଲେକ୍ଟ୍ରୀ ଅଫିସ ରେ ସେମାନେ କି
ନାଇଁ କିଛି ରେସପନ ନାହିଁ ତାଙ୍କର।
ଆ ହାୟାର୍ ଡିପାର୍ଟମେଣ୍ଟକୁ ଯଦି ହାୟାର୍ ଅଥରିଟିଙ୍କୁ କହିବ
ସେଇଟା ବା ଇଏ ଏପଟେ ଦଶ ପଲ କଲେକ୍ଟରଙ୍କୁ ଦେଇଥିଲେ ଇଏ କରିକି। କିଛି ନାହିଁ। କିଛି ଲାଭ ନାହିଁ
ଏଇ ଯୋଉ ଅଛନ୍ତି ଚେୟାରମ୍ୟାନ ଏମାନେ ତ
ନା ଏ ଏମାନେ କିଛି ନୁହଁ କିଛି ନୁହଁ ତାଙ୍କ ଦ୍ଵାରା ବି କିଛି ନୁହଁ।
ଆଉ ଖାଲି ଇଲେକ୍ସନ ଟାଇମ ରେ ଆମେ ଏଇଆ କରିଦବୁ ସେଇଆ କରିଦବୁ ସେମତି କହିବେ କିନ୍ତୁ ଗାଁର କିଛିଟା ଉନ୍ନତି ନାଇଁ। ନା ଇଲେକ୍ଟ୍ରି ଠିକ୍ ଅଛି ନା ସେଥି ତ ନେଟୱାର୍କ ତ ଛାଡ ଯାହା ରହୁଛି ମାନେ ସେ ପାଖାପାଖି ଥାଇ କି ବି କିଛି ନାହିଁ। ଏନଏଚ୍ ପାଖରେ ରହିକି ନା ନେଟୱାର୍କ ମାନେ ଠିକ୍ ସେ ଯଦି ସେ ଆସିବନି ତାହେଲେ ଆଉ କଣ
ନାଇଁ ବେ ନେଟୱାର୍କ ନାଇଁ ମୁଁ ତ ଏବେ ବାଧ୍ୟ ହେଇକି କଲି ଏୟାରଟେଲ ରୁ ପୋର୍ଟ କଲି ଜିଓକୁ
ଜିଓ ଟା ଭଲ ଆସୁଛି।
ହଁ ଜିଓ ଟା ଯେତିକି ଆସୁଚି ଚାଲୁଚି ମାନେ କଲ୍ ଚାଲୁଛି ଇଣ୍ଟରନେଟ ଆକ୍ସେସ୍ କରିହଉଛି।
ଓ ହୋ। ଯୋଉ ୱାଇଫାଇ ବି ଭଲ ଚାଲୁଛି ନା।
ସିଏ ୱାଇଫାଇ ଆମ ଆଡେ ନାହିଁ କନେକ୍ସନ୍। କେବଳ ଜିଓ ସିମ୍ କାରଣ ସେଇଟା ସେଇଟା ଜିଓର ଫାଇଭ୍ ଜି ଯୁଆଡେ ଅଛି ସିଆଡେ ଚାଲୁଛି।
ଓ ହୋ ଏଠି ଏଇଠି କଣ ଫୋର୍ ଜି? ଏଠି ଫାଇଭ ଜି ଆସୁନି। ଓ ହୋ।
ଏଇଠି ନୂଆ ଗାଁ ହେରିକା ଚାଲୁଛିି ବ ଫାଇଭ୍ ଜି ଚାଲୁଛି।
ହୁଁ ହୁଁ।
ଓ ହୋ ତାହଲେ ତୁ ଦୋକାନରେ କଣ ଲଗେଇ
ମୁଁ ନାଇଁ ନାଇଁ ମୁଁ ଇଏ ବ୍ରଡବ୍ୟାଣ୍ଡ କନେ ଯୋଉ ଏୟା ଏୟାରଟେଲ ର ଫାଇବର।
ଓ ହୋ ଏଟା ଭଲ ନା ଏ ୱାଇଫାଇ ଟା ଭଲ
ସେଇଟା ଭଲ ୱାଇଫାଇ ତ କଣ କହିଲୁ ଲଗିଆ ହେଇଥିଲା ଏୟାରଟେଲ ଯୋଉ ଲଗା ହେଇଥିଲା ଘରେ ଦେଖୁନୁ କିଛି ଚାଲୁନି ଏବେ ଜମାରୁ
ସେଇ କଥା ବା ସେ ବାପା ସେଥିପାଇଁ ଚିଡିକି ଡିସ୍ ର ପୁଣି ଆଉଥରେ ସେଟାକୁ କନେକ୍ଟ କରାହେଇଛି ଏଇ ଯୋଉ ଏସି ଏବେ ଚାଲୁଛି ଯେ ଏସି ରେ କୌଣସି ଭି ପର୍ଯ୍ୟାଙ୍କ କିଛି ହଉନି ଭୋଲଟେଜ ପାଇଁ ବନ୍ଦ ହେଇଯାଉଛି ବନ୍ଦ ହେଇଯାଉ ଖାଲି କଣ ରାତିରେ ଯାହା ଟିକେ କଣ ଚାଲୁଛି ବୋଲି କହିଲେ କହିଲେ ରାତିରେ ବି ଏମିତି କଣ ଚାଲୁନି ସେଠି ସୋଲାର ର କେମିତି କଣ ଅ ଅଛି?
ହଁ ସୋଲାର ଅଛି ସୋଲାର ସୋଲାର ଏଇଟା କଣ ଇଏ ଆସୁ ଆ ପାଇଁ ସବସିଡି ଆସୁଛି
ସବ ସି ହଁ ସେଇ ସବ ଉୁଟି ଆସୁଛି ମୁଁ ଭାବୁଥିଲି ବି ଓହୋ ମୁଁ ଭାବୁଥିଲ ଥିଲି ସେଇ ସୋଲାର କଥା ଯେ ସେ ପୁଣି କିଏ ଇଏ ତ ରହୁନି କେମିତି କଣ ସୋଲାର ର ସିଷ୍ଟମ୍
ଲଗେଇଦଲେ ଭଲ ଛାତରେ ଲଗେଇଦବ କ କହି ଯାଉଛି ସାତରେ କଣ କରୁଛି ସାତ ମିରେ ଫାଙ୍କା ପଡୁଛି
ହଁ ହୁଁ ଚୋଲାର ଟା କଲେ ବି ଇଲେକ୍ଟ୍ରିକ ବିଲ୍ ବି ଏତେ ଉଠିବନି କି ଏଇ ମାନେ ଯୋଉ
ପରେ ଯାଇକିଛା
ହଁ ହଁ କିନ୍ତୁ ମେନ୍ କଣ ହେଲା କହିଲୁ ଯେ ସୋଲାର ଟା ପାଇଁ ବି ତମକୁ ମାନେ ବହୁତ ଖର୍ଚ୍ଚ ହେଇଯିବ ସବସିଡି ଯେତିକି ମିଳିବ ମେବି ତାର ଅଧା କି କଣ ତମକୁ ବି ଆହୁରି କରିବା ପାଇଁ ପଡିବ
କିଏଗୋଟେ କାଲି ନୂଆ ଗାଡି ଗୋଟେ କହୁଥିଲା କହିଲ ପଞ୍ଚସ୍ତରୀ ନା କେତେ ହଜାର ଖର୍ଚ୍ଚ ହଉଛି ଲକ୍ଷେ କେତେ ଆସୁଛି ସବସିଡି
ମାନେ କମ ଖର୍ଚ୍ଚ ହଉଛି ଅଧିକ ଆସୁଛି
ହଁ
ଓହୋ
ସେ ଯୋଉ ଅଜୁଆ ତାଙ୍କ ଦୋକାନ ଯୋଉ ଇଏ ଘର ମାଲିକ ଜଉ ନୁହେଁକି
ହୁଁ ହମ୍ଁ ହୁଁ ହଁ
ତାଙ୍କର ଲଗେଇଛନ୍ତି ତାଙ୍କ ପୁଅଟା ବୋଧେ କହୁଥିଲା କହିଲା କେେ ପଞ୍ଚସ୍ତରୀ ନା ଏମତି କେତେ ଖର୍ଚ୍ଚ ହଉଛି ପଞ୍ଚସ୍ତରୀ ହଜାର ନା କଣ
ହୁଁ ହୁଁ ହୁଁ
ଲକ୍ଷେ କେତେ ଗୁଟେ ଆସୁଛି ହ
ଓ ହୋ ଫାଷ୍ଟ କଣ ତମେ ମାନେ ତମ ନିଜ ହାତରୁ ତମେ କରିଥିବ ତାପରେ ହେଲା ପରେ ସେ ସବୁ ତମେ କ୍ଲେମ କରିକି ଆସିବ। ସେ କେତେ ଦିନ ଭିତରେ ଆସୁଛେ?
ଲାଗିଯାଉ ତାଲେ ମାସ ଡି ମାସ ଲାଗିଯାଉ ବୋଧେ? ଆକୁ ପଚାରିଲି ଜଣା ପଡିବ। ଜଣପଡେ ତାଙ୍କର ଲଗେଇଛନ୍ତି ନା
ହୁଁ ହୁଁ ଦେଖିବା ଏମିତି ମାନେ କରେଣ୍ଟ ଅବସ୍ଥା ଯେ
ଆମର ଦେଖିବା ଆମର ବଲେ ମୁଁ ଲଗେଇଦେବ ବୋଲି ଭାବୁଛି। ଛାତ ପଡୁ ଦେଖି ଛାତ ପଡିଲାଠୁ ତାପରେ ଦେଖାଛି କାରଣ ଇଏ ତ ଆ ପଛରେ ଆଗ ଇନଭେଷ୍ଟ ନ କଲେ କୁଆଡୁ ହେବ
ହଁ ତାର ତ ଇନଭେଷ୍ଟ ଦରକାର ବିନା ଇନଭେଷ୍ଟ ରେ ଏଟା ହବନି କିନ୍ତୁ ଏଟା ଗୋଟେ ପରମାନେଟ ନା ଏଥିରେ କଣ ଡ୍ୟାମେଜ କି ଏମତି କି କିଛି ରିପାରିଙ୍ଗ କରିବାର କିଛି ଅଛି?
ମେଣ୍ଟେନାନ୍ସ ଯାହା ଥିବ ତାର ଯେମିତି ସେ କମ୍ପାନୀ ଯଉ କମ୍ପାନୀରେ ଲଗେଇଥିବେ ସେ ମେଣ୍ଟେନସ
ହୁଁ ସବ ସିଟ ରେ ଯଦି ମିଳୁଛି।
ତାପରେ ଏଥିରେ କଣ କି ଇନଭର୍ଟର ଯଦି ନଥିବ ବୋଲି ବି ବେକାର କଣ ଲାଇନ୍ କଟିଗଲେ ସିଏ ବି କାମ କରିବନି ସୋଲାର
ସ ଇନଭର୍ଟର ତ ଅଛି ନା ଓ ଇନଭଟର ବି ଦରକାର ମାନେ ସୋଲାର ପାଇଁ
ହଁ କାରଣ ଲାଇନ କଟିଗଲା ସି ବି କଟିଗଲା?
ଓହୋ ଆଉ ଯାରିିନ ଘଟ ନଥିବ ସେ ସିଲା ଲଗେଇକି କଣ କରିବ।
ଏଇ ଭଲ ଲାଗନ ବିଲ ଉଠିବନି ବୋଲି ଖାଲି ଲଗେଇବ।
ହଁ ହଁ
ହୁଁ
ସେଇଟା କଣ ମାନେ ଇଲେକ୍ଟ୍ରି ଯୋଉ ଇଏ ସହିତ କଣ
ଏଇ ଏଇଥିରୁ ହଁ ଏଇଥିରୁ ମାନେ କରେଣ୍ଟ ଯିବ ସେଇଟାକୁ ତମେ ଯେତିକି ୟୁଜ କରିବା କଥା କର ଆଉ ବାକି ଯାହା ବଳକା କରେଣ୍ଟେ ଯ ର ହେଲା ସେଇଟା ସି ଯିବ ସେଟା କରେଣ୍ଟ ଟା
ହଉ ଯୋଉ ମାନେ ଉ ତମେ ଯୋଉଟା କରିଥିବ
ହଁ
ଆଚ୍ଛା ଓହୋ ଏଇଠିକି ଆମ ଗାଁରେ ମାନେ କେତେ ଜଣ କଣ ଲଗେଇଲେଣି
ମୁଁ ଏଇଠି ଦେଖିଛି ବିବେକ ଘର ଲଗେଇଛନ୍ତିି ଆଉ କାର କାର ଲଗେଇଛନ୍ତି କେଜାଣି ଲଗେଇଥିବ ପାରିବେ ଆମ ଗାଁରେ ଯ
ହୁଁ ଏରେ ସବସ ଆସିଲାଣି ବହୁତ ଏବେ ମାନେ ନିଜ ନିଜ ଘରେ ବି ଲଗଉଛନ୍ତି।
ହଁ ମୁଁ ଏଠିଦେଖୁଥିଲି ଦଶପଲ୍ଲା ହେରିକାରେ ଚାରିଆଡୋଙ୍କ ସବୁ ଲଗେଇଛି। ଯୋଉଁ
ହୁଁ ନାଇଁ ପ୍ରାୟବେ ଲଗେଇଲେଣି ଯେ ସେଟା ବି ଧୀରେ ଧୀରେ ମାନେ ଗ୍ରୋଥ କଲାଣି ଧୀରେ ଧୀରେ କି ସେ ସୁ ବଢୁଛି ତ ସେଇଟା ଟିକେ ଦେଖି ବୁଝିବୁ ତ କେମତି କଣ ତାଙ୍କର ପ୍ରୋସେସ ରହୁଛି ଆଉ କେମିତି ଇଏ ରହୁଛି ସେଇଟା ଯଦି ହବ ନହେଲେ ଲଗେଇଦେଲେ ଯିବା। ଏମିତି ତ ବି ପଇସା ଉଠୁଛି ସେମିତିରେ ବି। ପଇସା ଉଠିବ ଆମ ଫେରିବାକି ତମ ପାଖରେ ହୁଁ ପଇସା ସେ ନେବେନି କିନ୍ତୁ ତ ମେଣ୍ଟେନାନ୍ସ ଟା କେମତି କଣ କେତେ ଦିନ ମାନେ ୱାରେଣ୍ଟି ରହୁଛି ସେଟା କେମିତି ୟୁଜ ମାନେ କରବେ ବେଶୀ ଦିନ ଲାଷ୍ଟିଂ କରିବ। ତାର ପ୍ରୋସେସ ସେ ସବୁ ନ ଜାଣିଲେ ନ ଜାଣିକି ତମେ ଲଗେଇ ଦେଇଥିବ ମାନେ ସେଥିରେ ବି ଖର୍ଚ୍ଚ ଇନଭେଷ୍ଟ କରିବ ଯଦି ସେଥିରେ କିଛି ହେଲା ତ ସେଇଟା ଆମେ ଆଉ ତାପରେ ଘରେ ବି ଏମତି ଏତେ ଲୋକ ନାହାଁନ୍ତି ଯେ ହଁ। ହଁ ସେଇଠି ଇନଭେଷ୍ଟ କରିବ ବୋଲି। ଏ ଖାଲି ଖରା ଦିନ ଟା ବେଶୀ ବି ମାନେ ହଉଛି ବୋଲି ସେଥିପାଇଁ ଲଗେଇବା କଥା।
ହଁ ନାଇଁ କହୁଥିଲି ଏତେ ସମୟ ଦାରୁ ସେ ଲାଗିଛ ଭଲ ଆଜି ଅପଡାଉନ ହଉନି ବା।
ଓହୋ। ମାନେ କିଛି ଅସୁବିଧା ହଉନି ସେ ଅଟୋମେଟିକ ହଉଛି।
ଭିତରୁ ଯାଉଛି ନା।
ହୁଁ ହୁଁ ହୁଁ ତ ଏଇଟା ଏ ଯୋଉ ଏଇ ୱାଟ ଉପରେ ଆଉ କିଛି ମାନେ ସିଏ ତାକୁ ଡିପେଣ୍ଡ ହବାକୁ ପାଇଁ ପଡ଼ିଲୁ
ନାଇଁ
ହୁଁ ହୁଁ ହୁଁ ହୁଁ। ଏହାକୁ ଦେଖିକି ବୁଝିବୁ ତ। ସେଇଟା ଏବେ ଏଇ ଯୋଉ ଟେଣ୍ଡର ତମ ସେଠି କିଏ ଏମିତି ନଉଛନ୍ତି ନା ଅଲଗା କୋଉ ଗାଁ ର
ଏଇଟା ସବୁ ବେଳେ ଏଜେନ୍ସି ମାନେ କରୁଛନ୍ତି ସବୁ।
ହଁ ତ ସିଏ ତ ଏଇ ଯୋଉ ଏଇ ଭେଣ୍ଡର ଥ୍ରୁରୁ ହେଇଥିବ ଆଉ ହଁ ଟେଣ୍ଡର ବି ଇଚ୍ଛା ହଉଚି ଯେମିତି ଉଁ ସବୁ ରହୁଛି ସେ ଟେଣ୍ଡର ହିଁ ଏଇ ଯୋଉ ସମିଟ ପ୍ରୋଜେକ୍ଟ ର ଟେଣ୍ଡର ଗୁଡ଼ା ସବୁ ଥିବ।
ହଁ।
ଦେଖି ପଚାରିକି ବୁଝିବୁ। କେମିତି କଣ ପ୍ର ଶେଷ ହଉଛି। ଯଦି ହବ ଲଗେଇ ଚାଲେ ଯିବା
ହଁ
ହଁ ଓ ହୋ ଏବେ କଣ କରେଣ୍ଟ ଆସିଲଣିି ନା କରେଣ୍ଟ ନାହିଁ
ନା ନାହିଁ କରେଣ୍ଟ ଏବେ।
ଓହୋ ଆଉ ତୋର ଏଇ ଯଉ ଦୋକାନରୁ ଦୋକାନ କେମିତି କଣ ଚାଲିଛି
ଦୋକାନ ହଁ ଚାଲିଛି ଗଲେ ଏଇଆଡୁ ଖେଳିକି ଆସିବେ ରାତି ଯାଏ ଖୋଲିବେ ଦଶଟା ଯାଏ ଆଉ।
ଆଜି ଦଶଟା ଲୋକ ମାନେ କିଛି ଆସୁଛନ୍ତି ଏମିତି ପ୍ରିଣ୍ଟ୍ କରିବା ପାଇଁ ନା
ହଁ ଆସଚନ୍ତି ନା
ହୁଁ ହୁଁ ଆମ ସେଠି କେତେଟା ଅଛି ଏମତି ଜେରକ୍ସ ଦୋକାନ ଏମତି ଅନନାଇଲ ପ୍ରୋସେସ୍ ଦୋକାନ
ଅନଲାଇନ କାମ କରିବା ପାଇଁ ଆମର କେବଳ ଗୋଟେ ତ ଆଉ କାଇଁକି ଆଉ ଖାଲି ଯାହା ଯାଏ ଜେରକ୍ସ ହରିକା କରିବା ପାଇଁ କପିଳା ଭାଉଜ ଘର ଅଛି।
ହୁଁ ହୁଁ ହୁଁ ହୁଁ
ଶନ
ଅନଲାଇ କାମ ହେଇ ଯଉ ସ୍କୁଲ ବି ଯାଇକି କରୁ କରୁଛୁ ନା କଣ
ହଁ
ଓ ହ ସ୍କୁଲରେ ଦଉଛନ୍ତି ଠିକ ଠାକ ମାନେ ପେମେଣ୍ଟ
ହଁ ତାଙ୍କର ପେମେଣ୍ଟ ଡିଲେ ନାହିଁ ସେ କାମ ସିଲାବେଳକୁ ପେମେଣ୍ଟ ତା
ମାନେ ଦିଟାଙ୍କ ହାଇସ୍କୁଲ। ପ୍ରେମି ସ୍କୁଲ ଆଉ ବାହାର ଗାଁ ର ବି ଯୋଉ ଅନଲାଇନ ପାଇଁ ଆସିଥିବେ
ହଁ ସବୁ ଫୋନ ଫନ ଫିଲପ କରିବା ପାଇଁ ଆସୁଛନ୍ତି ସବୁ।
ହୁଁ ତ ତାହେଲେ ସେଠି ନିହାତି ଯୋଉ ଏମିତି ଅପ୍ ଡାଉନ୍ ପାଇଁ ତତେ ଡକା ସେଠି କଣ ଇନଭୋଟର ଲଗେଇଚୁ ନା କେମତି କଣ
ହଁ ଇନଭୋଟର ଲଗେଇଚୁ ନା ବିନା ଇନଭୋଟରରେ। କାମ କରି ହବନି।
ହଁ ଏତେ ଅପଡାଉନ କୁ ହୁଁ ଏତେ ଅପଡାଉନ କୁ। କଉଟି ବିନା ଇଏ ରେ।
ତାପରେ ଲାଇନ ଥିଲେ ବି ଚାଲୁଛି କି ଇନଭର୍ଟର ଦିନ ଯା ଚାର୍ଜର ଇଏ ଚାର୍ଜ ରହୁଛି। ଯୋଉଦ ସମୟ ମୁ ଦୋକାନରେ ରହୁଛି। ହ୍ୟାଣ୍ଡଲ ପକେଇକି ମେନ୍ ଅଫ୍ କରିକି ଚଲଉଛି ଇନଭୋଟର।
ଓ ହ
ହଁଇ କମ୍ପ୍ୟୁଟର ଏତ ତ ପ ବନ୍ଦ ହେଲା ବେଳୁ କଆଡେ କନ ଦଡ ରାମ ରାମ ସଟ ଯିବ ଏଠୁ ଏବେ ତ କମ୍ପ୍ୟୁଟର ଯୋଉ ରେଟ୍ ହେଲାଣି ପାଠଶ
ବହୁଦ ନା ଆଚଛୋର ମର ତ ଗୋଟେ କଲ ଆସୁଛି। ହଁ କ ମୁଁ କରୁଛି କଣ
ହଁ